କଣ କର?
କଁ କରୁଚୁ?
ଏ ପାଠ ପଢ଼ୁଚି ବା।
ଆଜି କାଇଁ ସ୍କୁଲ ଯାଇନୁ?
ଯାଇନି ଆଉ।
ଆଉ କଣ ଖାଇଚୁ?
ପଖାଳ ଭାତ ଆଉ ପକୁଡି ହୁଁ।
ପଖାଳ ଭାତ ସକାଳୁ ଖାଇ ଦେଇଚୁ?
ହୁଁ।
ଆଉ ତୋର କୋଉ କ୍ଲାସ୍ ହେଲା?
ସପ୍ତମ।
ସପ୍ତମ ହେଲା?
ହଁ।
ଆଉ ଝୁଅ ଆମେ ଯୋଉ ଯାଇଥିଲୁ ସମ୍ବଲପୁର ବୁଲିବାକୁ ଆଉ କଣ କଣ ହେଲା କହିଲୁ?
ମୋର ମନ ନାହିଁ।
ଆଉ? ଆଉ ଫାଷ୍ଟ ସାଙ୍ଗ ହେଇକି ଏଠୁ ଗଲେ। ତମେ ଆସିଲ ଆମ ଘରକୁ ତମେ ଆସିଲ ଆମ ଘରକୁ। ନବାକୁ ମତେ ମତ ମତେ ନେଇକି ଗଲ।
ହଁ।
ମତେ ନେଇକି ଯିବା ପରେ ଆମେ ଗଲୁ ବାଟରେ ଅନୁଗୁଳ ପାଖରେ ଖାଇଲୁ କଣ? ହୋଟେଲ ରେ ଖାଇଲୁ। ଭଲ ଖାଇବା କରିଥିଲା। ଆମେ ସମସ୍ତେ ଖାଇଲୁ ହୋଟେଲ ରେ ସେଠି ବଢିଆ ବଢିଆ ଫୁଲ ଗଛ ଥିଲା ଦେଖିଥିଲୁଠି ମନେ ଅଛି ନା ମନେ ନାହିଁ?
ହଁ ହଁ ମନ ଅଛି।
ବଡ଼ ବଡ଼ ଗୋଲାପ ଫୁଲ ଥିଲା।
ତମେ ଗୋଟେ ଚୋରି କରିଦେଇଥିଲ ଗୋଟେ।
ନାଇଁ ନାଇଁ ମୁଁ କିଛି ଫୁଲ ଚୋରି କରିନାଇଁ। ତୋ ମାମା ଯଦି ଚୋରି କରିଥବ କରିଥବ।
ହୁଁ।
ହେଲା ଆଉ ହଁ ମୁଁ ଖାଇସାଇଲେଣି। ଆ ଶୁଣୁ ଆମେ ଯୋଉ ଯାଇଥିଲେ ସେଠି ଦେଖିଲେ ଏ ଫାଷ୍ଟ ଗଲେ କେଉଠିକି ଆମେ ଗଲେ ଘଣ୍ଟେଶ୍ୱରି। ଘଣ୍ଟେଶ୍ୱରିରେ ତ ସେ ବ୍ରିଜରେ ଗଲେ ଆମେ ସେପଟକୁ ଯୋଉ ପାଣି ଇଏରେ ଯୋଉ ଗଲେ ସେପଟକୁ ମୋର ପୁରା ହାର୍ଟ ବିଟ୍ ପୁରା ବଢିଯାଇ
ହେଲା ମୁଁ ପୁରା ଧୀରେ ଧୀରେ ଧୀରେ ଧୀରେ କିରି ଗଲି, ନାଇଁ ମାଛ ନାଇଁ ଶୁଣୁ ମାଛ ତ ଇଏ। ତାପରେ ଆମେ ଗଲୁ ଘଣ୍ଟେଶ୍ୱରି ବୁଲାବୁଲି କରିସାଇଲୁ। ତାପରେ ସମଲାଇ ମନ୍ଦିର ଗଲୁ ରାତିରେ। ସମ ମଲାଇ ମନ୍ଦିର ଯୋଉ ଗଲୁ ସେ ଏଠି ରହିବା ପରେ ବୁଲାବୁଲି କରିକି ତା ଗଲୁ ରୁମ୍ ବୁକ୍ କରିଆକୁ।
ହଁ ହଁ।
ମନେ ଅଛି?
ହଁ ତାପରେ ରୁମ୍ ରେ ଶୋଇ ପଇଲୁ।
ଆଉ ରୁମରେ ଶୋଇପଇଲୁ ଗୋଟେ ବଢିଆ ରୁମ୍ ଆମକୁ ମିଳିଲା, ଆଉ ସେ ଲୋକକୁ ପାଟିକଲା। ବେଡସିଟ୍ ଟା ଚେଞ୍ଜ କରେ ବେଡସିଟ୍ ଚେଞ୍ଜ ନକଲେ ମୁଁ ଶୋଇବିିନାଇ। ସେ ଯେ ଆମ କଥା ମାନିକି ବେଡସିଟ୍ ଚେଞ୍ଜ କଲା। ତାପରେ ତା ଆରଦିନ ଆମେ ଗଲୁ ଉମାଦୁମା, ଉମାଦୁମାରେ ମାଛ ଦେଖିଲୁ। ଯେ ମାଛକୁ ଯୋଉ ଖାଇବାକୁ ଦିଆହେଲା ମାଛଗରା କେମତି ପା କୁଲ୍‌ ସବୁ ଆସିଲେ ହାରି।
ହଁ।
ମାଛ ହେରା ପୁରା କୂଳରେ ଆସିି ଖାଦ୍ୟ ଖାଇଲେ। ତା ତୁ ଡଙ୍ଗାରେ ବସିକି ଗଲୁ।
ହଁ।
ଡଙ୍ଗା ଯୋଉ ବସିକି ଗଲୁ ସେପଟେ ଏପଟେ ଯୋଉ ବଢିଆ ଲାଗିଲା ମତେ। ତା ଭିତରେ ବସିଆକୁ।
ହଁ ସେ ମାଛ କାଟୁଥିଲେ ଯୋଉ।
ହୁଁ ତତେ ସବୁଠୁ କୋଉଟା ଯେତେ ଜାଗା ବୁଲିଲୁ ତତେ ସବୁଠୁ କୋଉ ଜାଗାଟା ଭଲ ଲାଗିଲା?
ମତେ ସବୁ ଭଲ ଲାଗିଲା।
ସବୁ ଭଲ ଲାଗିଲା, ବେଶୀ
ବେଶୀ ସବୁ ଭଲ ଲାଗିଲା।
ଆରେ ବେଶୀ ଗୋଟେ ଜିନିଷ ତ ମତେ ବି ଭଲ ଲାଗିଲା ସମଲାଇ ସବୁଠୁ। ଆଉ ତତେ ସେମିତି କଣ ଭଲ ଲାଗିଲା ସମଲାଇ ଭଲ ଲାଗିଲା ନା
ମତେ ସେ ମାଛଟା ଭଲ ଲାଗିଲା ମାଛ-ମାଛ।
ମାଛଟା ତତେ ଭଲ ଲାଗିଲା ଉମା ଦୁମା ଯୋଉଠିକି ଆମେ ଯାଇଥିଲେ।
ହଁ-ହଁ।
ମାଛଟା ତେତେ ଭଲ ଲାଗିଲା?
ଆଉ ତମର ବର୍ଷା ପକଉଚି?
ହଁ ଆମ ଆଡେ ବର୍ଷା ପକଉଚି, ଆଉ ତମ ସ୍କୁଲ ଯାଉଚୁ କଣ କେମିତି ସ୍କୁଲ ରୁଟିନ ଟା ଡେଲି ଗୋଟେ କହିଲୁ କଣ କେମିତି ଯାଉଚୁ ସକାଳୁ କେମିତି ଉଠୁଚୁ ଆଗ ସକାଳୁ ରୁଟିନ ଟୁ ଆରମ୍ଭ କର?
ସକାଳୁ ଉଠୁଛି ଦାନ୍ତ ଘଷୁଚି ଗାଧଉଚି ତାପରେ ଟ୍ୟୁସନ୍ ଯାଉଛି ପୁଣି ଟ୍ୟୁସନ ଆସି
ଟ୍ୟୁସନ ରେ କେତେ ପିଲା ସବୁ ପଢୁଚନ୍ତି?
ଆମେ ଦଶ ଜଣ ପାଖାପାଖି ପଡୁଛୁ।
ସବୁଠୁ ଭଲ ପାଠ କିଏ ପଢୁଛି? ଯେତେକ ନାଇଁ ତମ କ୍ଲାସ୍ ର ଯେତେକ ପିଲା ପାଠ ପଢୁଚନ୍ତି କେତେଜଣ ପିଲା ତମ କ୍ଲାସ୍ ର?
ଇଂଲିଶ ମିଡିୟମ ର ଦିଟା ଆଉ ଆମେ ଦି ଜଣ।
ତମ ଭିତରେ କିଏ ଭଲ ପଢୁଛି ଇଂଲିଶ ମିଡିୟମ ପିଲା ଭଲ ପଢୁଛନ୍ତି ନା ଓଡିଆ ମିଡିୟମ ପିଲା ଭଲ ପଢୁଛନ୍ତି।
ଆ ସେଇଟା ହେଲା ମୁଁ କହିପାରିବିକି।
କହିପାରିବୁ ନାହିଁ ଆଉ ମାନି ଦିଦି କାହାକୁ ଅଧିକ ଭଲ ପାଆନ୍ତି।
ସେ ସମସ୍ତଙ୍କୁ।
ସମସ୍ତଙ୍କୁ ହଁ ତାପରେ ଟିୟୁସନ୍ ଆସିବା ପରେ
ଖାଇକି ସ୍କୁଲ ଯିବି।
ହୁଁ ଗାଡି ଆସେ ନା ଯାଉ ଚାଲି ଚାଲିିକି?
ହଁ ଭଗତ ଘର ଯାକେ ଗାଡି ଆସିବ।
ସେଇୟା କହୁନୁ ବନେଇଛୁ ନେଇକି ସ୍କୁଲ କୁ ଯିବି। ସ୍କୁଲ କୁ ଗାଡି ଆସିବ ସ୍କୁଲ କୁ ଯିବି ହଁ।
ହଁ ତାପରେ ସ୍କୁଲ ରେ ପହଞ୍ଚିବି। ପ୍ରାର୍ଥନା ହବ ତାପରେ ଆମେ କ୍ଲାସରେ ଯିବୁ ବସିବୁ ତାପରେ ଗୁରୁମା ଆସିବେ
ହଁ।
ଆଉ
ତମ ଫାଷ୍ଟ କ୍ଲାସ ଟିଚର ଟା ନାଁ କଣ?
ଫାଷ୍ଟ କ୍ଲାସ ଟିଚରନା ହଚି ବେବିଲତା ଗୁରୁମା ଆଉ ସେକେଣ୍ଡ ମ୍ୟାଥ ପଢା ହଉଚି ଏ ମାଇଲ।
ଏମାଇଲ୍ ଓଡିଆ।
ହଁ।
ଓଡିଆ ପଢାନ୍ତି ଭଲ ପଢାନ୍ତି ଓଡିଆ।
ହଁ।
ଓଡିଆ ତୋର ଭଲ ହୁଏ।
ମାଉସୀ ଉଁ।
ତୋର ସବୁଠୁ ପ୍ରିୟ ସବଜେକ୍ଟ କଣ।
ମୋର ସବୁ।
ତ ଅଲ ସବଜେକ୍ଟ ହଁ ତାପରେ
ତାପରେ ଗଣିତ ପଢା ହବ ଗଣିତ। ତାପ୍ ତାପରେ ଇଂଲିଶ୍।
ହୁଁ।
ତାପରେ ସାଇନ୍ସ।
ଇଂଲିଶ କୋଉ ଗୁରୁମାଙ୍କର।
ଗୋବରା ଗୁରୁଜୀର।
ଗୋଵର୍ଦ୍ଧନ ସସ୍ମିତା ଗୁରୁଜୀ ତମ ନେଇନାହାନ୍ତି ଗୁରୁମା।
ନା ନା ସିଏ ନେଇନାହାନ୍ତି କିଛି।
କିଛି ନେଇନାହାନ୍ତି।
ହଁ।
ଆଁ ତାବରେ।
ତାପରେ ସାଇନ୍ସ ପରେ ହିଷ୍ଟ୍ରି।
ହଁ।
ହିନ୍ଦୀ ସେତିକି ତ ଆଉ ଛଅଟା ଆଉ।
ଆଉ ତମ ରିସେଶ କେତେବେଳେ।
ଅ ତିନିଟା କ୍ଲାସ ପରେ।
ତିନିଟା କ୍ଲାସ୍ ପରେ ତମର ରିସେସ୍ ହୁଏ।
ହଁ।
ତୁ କଣନଉ ଟିଫିନ୍ ରେ କଣ ନଉ।
କେତେବେଳେ ସିମେଇ କେତେବେଳେ ମ୍ୟାଗି। ଆଉ କେତେବେଳେ ଅଁ। ଉପମା ରୁଟି ଭଜା।
ହୁଁ।
ହଁ।
ହୁଁ ହୁଁ। ଆଉ କିଏ ମାମା କରିକି ଦିଏ ନା ତମେ କର?
ମାମା କରିଥିଲା ମାମା।
ମାମା କରିଥିଲା ତୋ କଥା ଆଗ ସରୁ। ତାପରେ ତୁ ସ୍କୁଲ ଆସିଲା ପରେ
ସ୍କୁଲ ଆସିଲା ପରେ ଖାଇବି ତାପରେ ଗୁରୁମା ଟିୁୟୁସନ ଆସ ଥିବେ ତାପରେ ପୁଣି ଛୁଟି ହବ ତାପରେ ତାପରେ ମୁଁ ଫୋନ ଦେଖିବି ସ୍କୁଲ ପାଠ କରିବି ଟିୟୁସନ ପାଠ କରିବି। ତାପରେ ସେଇ ପଡିବି। ଦିଦି କଲେଜ ଯାଇଚି।
ଦିଦି କେତେବେଳକୁ ଆସିବ?
ଦିଦି ଦିଦି ପାଞ୍ଚଟାରେ ଆସିବ।
ପାଞ୍ଚଟାରେ?
ହଁ। କଣ?
ତୁ ଦିଦିକୁ ଏଇଖା କେତେ ମିସ୍ କରୁଛୁ?
ହଁ ସେମିତି ଆଉ।
ତୋ ଦିଦି ଭଲ ତାହେଲେ?
ହଁ ସେମିତି ନ ଗଲେ ହଁ ହଁ ହଁ ହଉ।
କିଏ ଅଧିକା ମାରେ ଦିଦି କି?
ସିଏ ମତେ ବାଡାଏ ମୁଁ ତାକୁ ବାଡାଏ ଦି ଜଣ।
ହଁ ଅଧିକା କିଏ ମାରେ ତୁ ଅଧିକା ମାରୁ ନା ସେ ଅଧିକା ମାରେ? ଆଁ। ହାଲୋ।
ହାଲୋ।
ରହିଯାଉଛୁ କାହିଁକି?
ସେ ବହୁତ ଜୋରରେ ମାରେ। ମୁଁ ଟିକେ ଧୀରେ ମାରେ ହଁ ମୁଁ ଟିକେ ଧୀରେ ମାରେ ସେ ଟିକେ ଜୋରେ ମାରେ।
ଓହୋ ଆଉ ମତେ ପଚାରଥିଲୁ କଣ ଖାଇବା କଥା?
କଣ?
ମତେ ପଚାରୁଛୁ କଣ ଖାଇବା କଥା?
ହଁ।
ମୁଁ ଖାଇଥିଲି ଖାଇଥିଲି ଆ କହୁଛୁ। ଉପମା, ଡାଲମା ଏ ସଂ ଡାଲମା।
ହଁ।
ଆଉ ଉପମା, ଡାଲମା। ଆଉ ପକୁଡି ଛଣା ହେଇଥିଲା ଆ ଚାହା।
ଆଉ ଯୋଉ ପକୁଡି କେମିତି ତିଆରି କଲ?
ପକୁଡି ବୁଣ୍ଟ ଡାଲିରେ ପକୁଡି ହେଇଥିଲା।
ହଁ।
ହୁଁ ବୁଣ୍ଟଡାଲିରେ ପକୁଡି ହେଇଥିଲା ପକୁ ଇ ତା ଦେହରେ ଟିକେ ପିଆଜ ମିଶିଲା ରସୁଣ ମିଶିଲା। ଆଉ ଲୁଣ ଟିକେ ଖାଇବା ସୋଡ଼ା।
ଉଁ ଭୃସଙ୍ଗ ପତ୍ର ଟିକେ ଧନିଆ ପ ପତ୍ର ଟିକେ ପ-ପଡିକି ଗୋଳା ହେଲା।
ହଁ।
ଗୋଳା ହେଲା ପରେ ଅଁ। ତାପରେ ତେଲ କରେଇ ବସେଇ ତେଲ ପକେଇଲି। କରେଇରେ କରେଇ ତେଲ ତା ତିଗଲା ପରେ ସବୁ ଟିକି ଟିକି ଟିକି ଟିକି ପକୁଡି ରେ ଛାଣିଲି ବୁଣ୍ଟ ପକୁଡି।
ହଁ।
ଆଗ ଛାଣିକି ମୋ ନନୁଆକୁ ଦେଲି ମାନେ ମୋ ପୁତୁଲୁକୁ।
ହଁ ନନୁଆ ଖାଇଲା କେମିତି ଟେଷ୍ଟ କଣ କହିଲା?
ନନୁଆ କହିଲା ୱା, ମାମା ୟାମି ୟାମି। ହେଲା। ଶୁଣୁଛୁ କି?
ହଁ, କହୁନ।
ତାପରେ ଖାଇଲେ ତା ବାବା।
ହଁ।
ତାପରେ ମା ଜେଜ ଖାଇଲେ, ତାପରେ ପାକନ ଦେଇ ମୁଁ ଖାଇଲୁ ଆଉ।
ହଁ।
ତାପରେ ଏମିତି ଖାଇକି, ସମସ୍ତେ ସରିଗଲା ଆଉ। ତାପରେ, ରୁଟି ଫୁଟି ହେଇଥେଲା, କାଲି ରୁଟି ହେଇଥିଲା। ଆଉ ଅଇକା ଭାତ ବଇଚି, ଯାଉଚି କଣ ତର ତରକାରୀ ପତ୍ର, କଣ ଯାଉଚୁ କଣ ତରକାରୀ ପତ୍ର କଣ କରିବୁ ଆଉ। କଣ ହବ ବୋଲି କିଛି ଭାବିନି।
ହଁ।
ହେଲା।
ହଁ।
କଣ ହବ ବୋଲି ଏ ପର୍ଯ୍ୟନ୍ତ କିଛି ଭାବିନି। ଡାଲି ହବ ଟିକେ, ଆଉ କଣ ଦେଖିବା କରିବା ଗୋଟେ ଆଉ, ପାଖକୁ ଗଲେ ଯାହା ହବ ଆଉ।
ଆଉ ପାକନ ଦେଇ କଣ କରୁଚନ୍ତି?
ତମେ ଆଉ ଗୋଟେ ମୁଁ ଏଇଟା ସରିଲା ପରେ ପାକନ ଦେଇ ସାଙ୍ଗେ ଟିକେ କଥା ହେଇଯିବ। ହେଲା। ଶୁଣିଲଟି। ହାଲୋ।
ହାଲୋ।
ହଁ, ମୁଁ ରଖୁଚି।
ହଁ, ବାଏ ବାଏ। କାଟିଦେବି।